ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ସାର୍ ନମସ୍କାର। କଣ କରୁଛନ୍ତି?
ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ଆଜ୍ଞା, ଅଞ୍ଜ ନମସ୍କାର।
ଯୋଉଠୁ ହଁ ଯାହା ହଁ ଭଲ ଅଛି ମାନେ ଇଏ ସିଛି ଆପଣ କଣ କରୁଛନ୍ତି?
ମୁଁ ଏମତି ଛାତ ଓପରେ ବସିଛି। ଏମିତି ଥଣ୍ଡା ଲାଗୁଛି। ତ ବ ଛାତ ଉପରେ ବସିଛି ଏମିତି ଥଣ୍ଡା ଲାଗୁଛି। ହଉଚି। ଆମ ଆଡେ଼ ତ ବର୍ଷା ହେଇଛି ଦି ଦିନ ହେଲା ଏବେ ଥଣ୍ଡା ଟିକେ ଲାଗୁଛି। ଏ ତ ଯୋଉ ଗରମ ହଉ ଥିଲା ଘରୁ ହିଁ ବାହାରି ହଉନଥିଲା। ଠାକୁରଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଖରୁ କାଲି ଦେବସ୍ନାନ ପୂର୍ଣ୍ଣିମା ଗଲା ବୋଲି ଦେବତା ମାନେ ଟିକେ ଖୁସି ହେଇକି ବର୍ଷା କରୁଛନ୍ତି, ସେଥିପାଇଁ ଥଣ୍ଡା ଲାଗୁଛି ଆଉ।
ହଁ, ହଁ। ଆଉ ଖାଇଲେଣି?
ଆଜା। ଆଜ୍ଞା, ଆଜ୍ଞା। ମୋର ଖାଇବା ପିଇବା ସରିଲାଣି। ଦେଖନ୍ତୁ ଆପଣ କହୁଥିଲେ ନିଶା ସେବନ ଆଜ୍ଞା, ଆଜ୍ଞା ନିଶା ଦ୍ରବ୍ୟ ସେବନ। ତ ଦେଖନ୍ତୁ ଏତେ ଛୋଟ ଛୁଆ ଏତେ ଛୋଟ ପିଲାମାନେ ବି ଆଜିକାଲି ଏ ଜିନିଷ ଖାଇବା ପାଇଁ ପଇସା କୋଉଠି ପାଉଛନ୍ତି? ଏ ବାପ ମା ମାନେ କିଛି ଖର୍ଚ୍ଚ କରିବାକୁ ଦେଲାରୁ ସେମାନେ ସେ ଦିନିଷ ଟାକୁ ନେଇ ଆଜିକାଲି ମାନେ ଗୁଟକା ହଉ, ସ ସଫଲ ହଉ, ଛୋଟ ଛୋଟ ପିଲାମାନେ ସିଗାରେଟ ଏବେ ଖାଇବାକୁ କେତେ ମାନେ ଭଲ ପାଉଚନ୍ତି। ଆଗେ ଆମେ ସେ ସେସବୁ କଣ ଜାଣିନଥିଲେ। ଆମେ ଟଙ୍କା ଟା ଦି ଟଙ୍କାରେ ଖୁସି ହେଈଯାଉଥିଲେ କି ଆମେ ଚକୋଲେଟ ଟେ ଖାଇବୁ।
ହଁ।
ଆଜ୍ଞା। ଆଜ୍ଞା ଆମ ଘରେ ପିଠା ପଣା ହେଲେ ବି ଆମେ ଖୁସିରେ ଖାଉଥିଲୁ। ଆଜ୍ଞା, ଆଜ୍ଞା।
ହଁ। ତ ଏ ସବୁକୁୁ କେମିତି ମାନେ ଏଇଟାକୁ ଆଭଏଡ୍ କରାହେବ।
ଖୁସିରେଖ ହୁଁ ଆମେ ଯଦି ନିଜେ ଆମ ଛୁଆଙ୍କୁ ଜଗିବା ନିଏଜ ଆମ ଛୁଆଙ୍କୁ ମାନେ ଦାୟିତ୍ଵରେ ରଖିବା ବ ବଇଁଆମ ଛୁଆ ଏମିତି ବି ଛୋଟ ପିଲାମାନେ ହେବେନି ଆପଣ ତାକୁ ପ୍ରତ୍ୟେକ କଥାରେ, ପାଁସ୍ ଟଙ୍କା ଦେଲେ ପଚାରନ୍ତୁ, ପାଁସ୍ ଟଙ୍କା କଣ କଲୁ। କଣ ଖାଇଲୁ? ଆଜ୍ଞା ପିଲାର ଆଜିକାଲି ଏ ପିଲାଙ୍କର ସ୍କୁଲ ବ୍ୟାଗରେ ଦେଖିବେ, ଚକ୍ଲେଟ ବଦଳରେ ଥିବ ସଫଲ ଥିବ ନହେଲେ ଗୁଟ୍କା ଥିବ। ନହେଲେ ସିଗାରେଟ ଥିବ ଆପଣ ପ୍ରତିଦିନ ଆପଣଙ୍କ ପିଲାର ପାଠ ଫେଢି଼ ଆସିଲେ। ତାଙ୍କ ବ୍ୟାଗ ବ୍ୟାଗକୁ ଚେକ୍ କରନ୍ତୁ ଦେଖନ୍ତୁ। ସେଥିରେ କଣ ଅଛି କି ନାହିଁ ଦେଖନ୍ତୁ।
ହଁ।
ଉଠିନା ଦେଖନ୍ତୁ ନିଶା ଦ୍ରବ୍ୟ, ଖାଇବା ଦ୍ଵାରା କେତେ ଧନ ଜୀବନ ହାନି ହଉଛି ଦେଖନ୍ତୁ। ଉଁ ଗୋଟେ ଗୋଟେ ଜାଗାରେ ଦେଖେ ନିଶା ସେବନ ଟା ଯାଉଥିବେ ଗୋଟେ ଗାଡି଼ରେ ଏକାଥର ମାନେ, ଆକ୍ସିଡେଣ୍ଟ ହବ ତ ଗୋଟେ ପରିବାର ହିଁ ପୁରା ଜୀବନ ମାନେ ପୁରା ନଷ୍ଟ ହେଇଯାଉଛି। ପରିବାର କାହାର ଦେଖନ୍ତୁ ଗୋଡ଼ ଭାଙ୍ଗି ଯାଉଚି ତ! କାହାର ହାତ ନାହିଁ କାହାର ଇଏ ନାହିଁ କାହାର ବହୁତ ଜୀବନଙ୍କ ମୃତ୍ୟୁ ବି ବହୁତ ହେଇଯାଉଛି। ଲୋକଙ୍କର, ଏଇ ନିଶା ସେବନ କରିବା ଦ୍ଵାରା ଆଜ୍ଞା। ସେଥିପାଇଁ ତ କହୁଛି ଦେଖନ୍ତୁ ଏବେ ବି ହେଇଥିଲା। ହୁଁ ଆମ ଗାଁରେ ବି ହେଇଥିଲା ଏଇ ନିଶା ସେବନକୁ ବନ୍ଦ କରିବା ପାଇଁ। ପ୍ରାୟ ଦେଖନ୍ତୁ ଅଧେ ଅଧେ ଘରୁ ବି ଲୋକମାନେ ହିଁ ଆସିଲେ ନାହିଁ। ଅର କହିଲେ ଯେ ଆମେ କଣ ପାଇଁ ଯିବୁ ଆମ ପିଲାପିଲି ତ ଖାଉନାହାନ୍ତି। ଆମେ ଯାଇ କାଇଁ ସେଦିନ! ଜିନିଷଟା କରିବୁ। ଶୁଣନ୍ତୁ ଏମାନେ ସମାଜ କୁ କଣ ଜଣେଇଲେ ଯେ ଆମର ତ ଖାଉନାହାନ୍ତି ଆମେ କାହିଁ ଯିବା। ସେମାନେ ଖାଆନ୍ତୁ ଆମର କଣ ଅଛି। ସମସ୍ତେ ଯିଏ ଜିନିଷ ଟାକୁ ମାନେ ଆଖି ଆଗାରରେ ଦେଇ ଏମିତି ସବୁ ବାହାରି--' ବିରୋ ବିରୋଧ କରିବା। ଏମିତି ବି ହେଇପାରେ ଏ କିଛିଦିନି ପରେ ବନ୍ଦ ହେଇଯାଇପାରେ ଆଜ୍ଞା। ଏବେ ତ ପ୍ରାୟ ଘରେ ଘରେ ଦେଖିବେ ପିଲାମାନେ ହିଁ ନିଶା ସେବନ କରୁଛନ୍ତି। ସବୁ ଘରେଯେ। ଦେଖିବେ ପ୍ରାୟ ଦେଖିବେ କମ ବୟସରୁ। ସେ ଜିନିଷ ଟାକୁ ଖାଇଲେ ଆମ ଦେହରେ କଣ ରୋଗ ହୁଏ। ଆଜିକାଲି ଦେଖୁନ ବିଭିନ୍ନ ପ୍ରକ କର୍କଟ ରୋଗ ହଉ ହାଟଚୋକ ହଉ ଏଇ ଜିନିଷ ଦ୍ଵାରା ହିଁ ହଉଚୁ। ପିଲାମାନେ ମଦ ପିଉଛନ୍ତି। ଦେଖନ୍ତୁ ଖାଦ୍ୟରେ ଆମ କଲିଜା ହଉ କିଡିନ ହଉ ଏ ଜିନିଷ କୁ ସେସବୁ ନଷ୍ଟ କରିଦଉଛି। ତା ବଦଳରେ କି କିଛି ଖାଦ୍ୟ ଖାଆନ୍ତୁ। ସେ ପଇସାରେ କିଛି ଖାଦ୍ୟ କିଣି ଏଇ ଗୁରା ଖାତୁ ହୁଁ ହୁଁ, ଆଜିବି ଆଜି କାଲି ବି ତୁ ଲୋକଙ୍କୁ କହିବୁ। ପିଲାମାନଙ୍କୁ କହିବୁ। କିନ୍ତୁ ଆଜ୍ଞା କୁହନ୍ତୁ?
ଏବେ ଯୋଉ ଏମିତି ହଉ ମାନେ ହଉଛି ଯୋଉ ମାନେ ପିଲାଟା ସାନ ବେଳୁ ମି ମାନେ ଏ ଜୀବନ ଶୈଳାରେ ଅଲ ଭଲ ବାଟରେ ନ ନେଇ ଅଲଗା ବାଟରେ ନିଏ। ନିଶା ଦ୍ରବ୍ୟ ଇଏ ଖାଇବା। ମସଲା ଖାଇବା, ହୋଟେଲ ରେ ଖାଇବା, ଇଏ ସବୁ ଓ ପ୍ର ସେମିତି ଲାଗେନି। ମାନେ ସେତେବେ କିଛି ଲାଗେନି। କିନ୍ତୁ ଯେତେବେଳେ ଧୀରେ ଧୀରେ ତାର ବୟସ ପଚିଶ ପିିବ ଆଜିିକାଲି ବିପି ଏତେ ମାରାତ୍ମକ ହେଇଗଲା। ପ୍ରାୟ ଲୋକ ଏବେ ବିପି ବିପି। ହଁ ନ୍ତୁ ଏତେ ମାତ୍ରାରେ ସମସ୍ତଙ୍କୁ ଅଛି ତାତେଶାଳୀ ଜୀବନଶୈଳୀ ଖାଇବା ପିଇବା ଲେ ଖାଇବା ଲେ ଉଠିବା। ସବୁ ଲେଟ-ଲେଟ ଯୋଉଁ ହୁଏ। ଆଉ ଏ ମସଲା ସାମାନ ଖାଇବା ଏସବୁରୁ ମାନେ ଡାବେଟିସ୍। ହେ, ହେ ମଧୁମେୟ ଯୋଉ ହୁଏ। ସବୁ କାଣରେ। ପୁଣି କାହାର ପ୍ରୋବ୍ଲେମ୍ ଆସୁଛି। ମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ରହିବା ମାନେ ପଚିଶ ତିରିଶି ବର୍ଷ ଗୋଟେ-ଗୋଟେ ରୋଗ ଆମ ଦେହରେ ଆସି ଯାଏ। ପୁରୁଣା କାଳରେ ଦେଖ ମାନେ କେତେ ମାନେ ମଜବୁତ ଲୋକଥିଲେ, ଲୋକମାନେ। ଆ ଚାଳିଶ ବର୍ଷ ପଚାଶ ବର୍ଷ ହେଲେ ତାଙ୍କର ଚୁଟି ପାଚୁ ନଥିଲା। ହାଲୋ-ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ-ହାଲୋ। ହାଲୋ ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ଖାଲି ପାରୁଚି। ହ କାମ୍ ସଖ ହେକି ଧରିବି କ ଆଇଲି। ତାର ଡ୍ରେସିଂ ଫେସିଂ ଅଛି ପିଲା ନ ହୁଁ।